ହାଲୋ।
ହାଲୋ।
ଆଜ୍ଞା ମ୍ୟାଡ଼ମ।
ଆଜ୍ଞା ନମସ୍କାର ସାର୍।
ନମସ୍କାର କୁହନ୍ତୁ। ମୁଁ ଏଇ ଖାଇକି ରେଷ୍ଟ ନଉଚି ଆଉ।
ଆଛା ଆଛା ଭଲ ଅଛନ୍ତି
ହଁ ହଁ ଆପଣ କଣ କରୁଥିଲେ?
ହଁ ମୁଁ ଏଠି ଖାଇକି ଶୋଇଛି ଟିକେ ଙ୍କ ଖାଇଲେ?
ମୁଁ ଆଜି ଖାଇଚି ଗରମ ଭାତ ଡାଲି ଆଳୁ ପୋଟଳ କାଙ୍କଡ଼ ଭଜା ହେଇଥିଲା।
ଆଇଁ
ତା ସହିତ ଖଡା ବଡ଼ି ଆଉ ପନିପରିବା ପଡିକି ସବୁ ବେଶର ଦିଆ ରାଇ ହେଇଥିଲା ରାଇ ଜାଣଚନ୍ତି
ହଁ ହଁ ହଁ।
ହଁ ଆଉ ଆଚାର ହେଇଥିଲେ ଆଉ।
ତେବେ ଆଛା ବୁଝିହେଲା।
ଆଛା।
ବଢିଆ ଖାଇବା ଖାଇଛନ୍ତି ଆପଣଙ୍କୁ ଆଚାର ଭଲ ଲାଗେ
ହଁ ଭଲ ଲାଗେ ମାନେ ମୁଁ ଏମିତି ଖାଇଲା ବେଳେ ଟିକେ ସାଇଡରେ ନେଇକି ଖାଇଦିଏ। ବେଳେ ବେଳେ ଭଲ ଲାଗେ।
ଆଛା।
ହଁ ଆପଣ କଣ ଖାଇଲେ?
ମୁଁ ଖାଇଲି ଭାତ ଭାତ ଦହି ଛୁଙ୍କ ହେଇକି ପଖାଳ ହେଇଥିଲା। ତା ସହିତ ଆପଣଙ୍କ ପାଖରେ ସାର୍ ଆବାଜ କିଛି ଆସୁଚି।
ଅୱାଜ ଆସୁଚି
ହଁ।
ଆଛା ଆଛା ଆୱାଜ ତ କିଛି ନାହିଁ। ନିକ ଫ୍ୟାନ ଲାଗିଚି ତେବେ ସେଥିପାଇଁ ଅସୁଥିବ ଏବେ
ନାଇଁ ନାଇଁ ଏବେ କିଛି ବି ଆସୁନି।
ହଉ କୁହନ୍ତୁ।
ହଁ ମୁଁ ଖାଇଥିଲି ଦହି ପଖାଳ ହେଇଥିଲା। ତା ସହିତ କାଙ୍କଣ ଆଳୁ ଭ ଭଜା
ଉଁ ହୁଁ।
ହଁ। ଆଳୁ ଆଳୁ ମିକସଚର ପିଆଜ ଚକଟା ହେଇଥିଲା। ଆ ଆଚର ଆମ୍ବ ଏତିକି।
ଆଛା ଆଛା ବୁଝିଲି।
ଆଜ୍ଞା।
ଉଁ ଆଉ ମ୍ୟାଡ଼ାମ ଆଜି ସ୍ନାନ ଯାତ୍ରା ଅଛି ଜଗନ୍ନାଥଙ୍କର ଜାଣିଚନ୍ତି
ଆଜ୍ଞା ଆଜ୍ଞା ଜାଣିଚି। ଏଇଟା ତ ବହୁତ ଭଲ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଆମେ ସ୍ନାନ ପୂର୍ଣ୍ଣିମା କହିଥାଉ। ଜ୍ୟେଷ୍ଠ ମାସ ପୂର୍ଣ୍ଣିମାକୁ ତ ସେଟା ଆମର ପୁରୀ ଅଁ, ପୁରୀରେ ହିଁ ବହୁତ ପ୍ରସିଦ୍ଧ। ଜଗନ୍ନାଥଙ୍କର ଦେବ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଏ ନା।
ହୁଁ, ହୁଁ, ହୁଁ, ଆପଣ ଯାଇଚନ୍ତି କେବେ ଏ ଆଜିର ଦିନ ରେ ପୁରୀ?
ନା ନା ନା ନା କେବେ ବି ଯାଇନି। ଆ, କେବେ ବି ଯାଇନି। ମୁଁ ଦେଖିଛି ଟିଭିର ଦେଖିଛି। ଆଉ ପୁରୀ ତ ହେଲା ଆମର ଗୋଟେ ତୀର୍ ର୍ଥ ସ୍ଥଳୀ ଭି-ମଧ୍ୟରୁ ଗୋଟେ ଜାଣିଥିବେ। ଆମର ଚାରିଧାମ ଯୋଉଟା ଅଛି ତା ଭିତରୁ ପୁରୀ ହଉଛି ଗୋଟେ ଧାମ।
ହୁଁ, ହୁଁ, ହୁଁ।
ସେଇଟା ସମୁଦ୍ର ଉପକୂଳରେ ଅବସ୍ଥିତ ବି ଜାଣିଥିବେ। ସେଟା କୁହନ୍ତି ପ୍ରା ତ ପୁରୀ ହଉଛି ଆମର କଣ ପୂର୍ବ ଅ, ଉପକୂଳବର୍ ତୀ ଅଞ୍ଚଳ ବୋଲି। ହଁ। ପ୍ରତିବର୍ଷ ଦେଶ ବିଦେଶରୁୁ ଲକ୍ଷ ଲକ୍ଷ ଭକ୍ତ ପର୍ଯ୍ୟଟକ ବି ଆସି ଥାନ୍ତି ଜାଣିଥିବେ, ଆଉ ଯେହେତୁ ଚାରି ଧାମ ର ଗୋଟେ ଧା-ଧାମ ଆମର।
ହୁଁ, ହୁଁ, ହୁଁ।
ହଁ। ତ ଏଠି ଉଁ, ଆପଣ ତ ଯାଇଥିବେ ପୁରୀ ଶ୍ରୀ ମନ୍ଦିର ତ ଉଁ, ଯାଇ ଥିବେ ଯାହା ହେଲେ ନା। ସେଠି ଆମର ଆଜ୍ଞା ଆମର ଚତୁର୍ଦ୍ଧା ମୂର୍ ତ ପୂଜା ପାଆନ୍ତି ସେଇଠି ଜାଣିଥିବେ ଜଗନ୍ନାଥ, ବଳଭଦ୍ର, ସୁ ଭଦ୍ରା ସୁଦର୍ଶନ ତ କୁହନ୍ତି ଯେ ଏଟା ଵା ରଶହ ଶତାବ୍ଦୀରେ ନିର୍ମିତ ହୋଇଥିଲା ଆମର ଜଗନ୍ନାଥ ମନ୍ଦିର।
ହଁ, ହଁ।
ଆଜ୍ଞା ଆ, ପ୍ରତିଦିନ ଏହାକୁ ହଜାର ହଜାର ଭକ୍ତ ଦର୍ଶନ କରିଥାନ୍ତି। ଉଁ, ହଜାର ହଜାର ହଁ ନିହାତି ହଜାର ରୁ ଅଧିକ ବି ହେଇଥିବେ। ଆଉ କିଛି ଯଦ ଯେ ପର୍ବପର୍ବାଣୀ ବି ତ ଅଛି ସେଇ ସମୟରେ ଆପଣଙ୍କୁ ଅଧିକ ମାନେ ଲକ୍ଷ ଲକ୍ଷ ଭ ତ ଥାନ୍ତି ପୁରୀରେ।
ହଁ ଏବେ ତ ରଥଯାତ୍ରା ବି ଅଛି।
ହଁ ଖାଲି ରଥଯାତ୍ରା ବୋଲି ନୁହେଁ। ଯୋଉ ବି ପର୍ବରେ ବି ଆପଣ ଯାଆନ୍ତୁ। ନିହାତି ଗହଳି ପାଇବେ। ସେଟି ଏ ହଁ ଆଉ ଏଠାରେ ଆମର ଶ୍ରୀମନ୍ଦିରରେ ଯୋଉ ମହାପ୍ରସାଦ ମିଳେ
ହଁ।
ବିଶ୍ଵରେ ବହୁତ ପ୍ରସିଦ୍ଧ। ଉନ, ଖାଇଛନ୍ତି କେବେ ଆପଣ ସେଇଠି ମହାପ୍ରସାଦ?
ହଁ ମୁଁ ଖାଇଛି। ବହୁତ ଥର ଖାଇଛି। ପୁରୀ ଗଲେ ସେଇଠି ମନ୍ଦିରରେ ବି ଖାଇଛି। ଆଉ କେତେବେଳେ କେମିତି ଏମତି ଘରକୁ ବି ଆସିଥାଏ। ସେତେବେଳେ ବି ଖିଆ ହେଇଛି।
ବୁଝିଲେ ସାର୍।
ହଁ, ହଁ ଆଉ ସେ ମହାପ୍ରସାଦ ଟା କୁହନ୍ତି ବନା ଯାଏ ଯୋଉ ତାର ଅ, ଉଁ, ପ୍ରଣାଳୀ ଟା ଆପଣ ଜାଣିଚନ୍ତି ଯୋଉ ଲୋକ କୁହନ୍ତି?
ଲୋକ କୁହନ୍ତି ଯୋଉଟା ହଁ ଶୁଣିଛି।
ଥାକ ହେଇକି ସବୁ ରଖା ହୁଏ ଯୋଉ ମାଟି ପାତ୍ର ଆମର।
ମାଟି ପାତ୍ର ଯୋଉଟା ମାଟି କୋଡୁଆ ଅଛି ସେଇଟା ଏମିତି ମାନେ ମାନଙ୍କର ସାତଟା ଆମର ଅଁ, ବନେଇବାର ଅଛି ଖାଦ୍ୟ। ସାତ ପ୍ରକାରର। ତ ଆପଣଙ୍କର ସାତ ସାତଟା ମାଟି ପାତ୍ର ବସିବ ଉପରକୁ ଉପର ଥା କ ହେଇକି। ଆଜ୍ଞା ଯାହାବି କରିବା କଥା ସବୁ ବସି ଥିବ ଏକାଥାରେ କିନ୍ତୁ ପ୍ରଥମେ କୋଉଟା ହୋଏ ଜାଣିଛନ୍ତି ସାର୍ ସଭା ତଳେ ଯୋଉ ପାତ୍ର ଥିବ ସେଟା କେବେ ହୁଏନି। ସେଇଟା ବନି ନଥିବ ସଭା ଉପର ପାତ୍ରଟା ପ୍ରଥମେ ତିଆରି ହବ। ଆମର ଯୋଉ ସାତ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ମାଟି ପାତ୍ର ରଖା ହେଇଥାଏ ମାନେ ତାର ଉପର ଭାଗରେ ଯୋଉ ମାଟି ପାତ୍ର ଥିବ ସେଥିରେ ଯୋଉ ବ୍ୟଞ୍ଜନ ତମେ ପ୍ରସ୍ତୁତ କରୁ ଥୁବ ସେଇଟା ହିଁ ସେଇ ଖା ଦ୍ୟ ଟା ପ୍ରଥମେ ତିଆରି ହୁଏ ତାପରେ ତା ତଳ ପା ତ୍ର ତାପରେ ତା ତଳ ପାତ୍ର ଏମିତି ହେଇକି ସବୁଠୁ ତଳେ ଯୋଉଟା ଥିବ ପ୍ରଥମେ ତ ଯୋଉ ପାତ୍ର ତମେ ରଖିଥିବ ସେଇଟା ସବୁ ସବୁଠୁ ଶେଷରେ ହିଁ ତିଆରି ହେଇଥାଏ। ମାନେ ଏହିିପରି କିଛି ଅଛି ମୁଁ ଶୁଣିଥିଲି।
ହଁ
ଆଜ୍ଞା
ଆଉ ରଥଯାତ୍ରାକୁ କେବେ ଯାଇଛନ୍ତି ବୁଲିବା ପାଇଁ ପୁରୀ
ହଁ ହଁ ରଥଯାତ୍ରାରେ ଯାଇଚି। ଅ ଆପଣ ଯାଇଚନ୍ତି?
ହଁ ମୁଁ ଯାଇଛି ଏ ଦୁଇ ତିନି ଥର ଖଣ୍ଡେ ଯାଇଛି ପୁରୀ ରଥ ଯାତ୍ରା ସମୟରେ ସୌଭାଗ୍ୟ ବସ ଥ ଗୋଟେ ଥର ରଥ ଟାଣିବାର ବି ସୁଯୋଗ ମିଳିଥିଲା ମତେ।
ଆଜ୍ଞା ବହୁତ ବଢିଆ।
ହଁ।
ପୁରୀର ରଥଯାତ୍ରା ତ ଆଜ୍ଞା ବିଶ୍ଵ ପ୍ରସିଦ୍ଧ ଜାଣିଥିବେ।
ହଁ ସେତ ପୁରା ଲକ୍ଷାଧିକ ଲୋକ ଆସନ୍ତି ଶ୍ର ଦ୍ଧାଳୁ ଦର୍ଶନ ପାଇଁ ଆଜି ବି ବହୁତ ଲୋକ ଯାଇଚନ୍ତି ପୁରୀ ଦେବ ସ୍ନାନ ପୂର୍ଣ୍ଣିମା ଦେଖିବା ପାଇ।
ଆଜ୍ଞା ପ୍ରତିବର୍ଷ ଆଷାଢ ମାସରେ ହିଁ ଏଁ ହେଇଥାଏ ଏଇ ଆମର ଯୋଉ ରଥଯାତ୍ରା ମାନେ ଜେଷ୍ଠ ପୂର୍ଣ୍ଣିମାରେ ହେଲା ସ୍ନାନ ପୂର୍ଣ୍ଣିମା ଆଜି ମାନେ ଜ୍ୟେଷ୍ଠ ମାସ ସରିଲା ଆଜିଠୁ ପନ୍ଦର ଦିନ ପରେ ହବ ରଥଯାତ୍ରା ମାନେ ସେଇଟା ଆଷଢ ମାସ ଆଉ ଆଜିଠୁ ଠାକୁର ଯୋଉ ଗାଧେଇବେ ତାଙ୍କୁ ଜର ହବ ସେ ଯାଇକି ରହିବେ ତାପରେ ଏକାଥରେ ଦର୍ଶନ ମିଳିବ କେବେ ରଥ ର ଥ ଉପରେ ଠାକୁରଙ୍କୁ ଦର୍ଶନ ମିଳିବ ଏହି ପନ୍ଦର ଦିନ ଦର୍ଶନ ମିଳେନି। ଦର୍ଶନ ବନ୍ଦ ଥାଏ।
ହଁ କୁହନ୍ତି ଏଇ ପନ୍ଦର ଦିନରେ ବି ଠାକୁର ଆମର କୋଉଠି ଅଲ୍ଲାର ନାଥ ନା କୋଉଠି ଦର୍ଶନ ଦିଅନ୍ତି ବୋଲି ହଁ ବୁଝିଲ କଣ ଅଲାରନାଥ ଯାଇଚନ୍ତି କେବେ?
ଅହ୍ଲାରନାଥ ହଁ ମୁଁ ଯାଇଛି ହେଲେ ମୋର ଏବେ ମନେ ନାହିଁ ବହୁତ ମାନେ ଆଗରୁ ଯାଇଥିଲି। ହୁଁ ଛୋଟବେଳେ ଯେତେବେଳେ ଛୋଟ ଥିଲି ମୋର ମନେ ନାହିଁ କିନ୍ତୁ
ଉଁ ଉଁ
ଆଉ ପୁରୀ ପୁରୀ ତ ହେଲା ସମୁଦ୍ର ଉପକୂଳବର୍ତ୍ତୀ ଜାଗା ତ ସେଟ ତାର ସେଠି ବେଳାଭୂମି ପାଇଁ ବି ସେଇଟା ପ୍ରସି ଆଉ ସମୁଦ୍ର ବେଳାଭୂମି ପାଇଁ ପୁରୀ ଆଜ୍ଞା ଅ ହ ସେଠି ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତର ଦୃଶ୍ୟ ବହୁତ ଆକର୍ଷଣୀୟ। ଯ ଆପଣ ତ ଯାଇଥିବେ ସମୁଦ୍ର ଯାହା ହେଲେ ବି।
ହଁ ହଁ ଯାଇଛି ଦେଖିଚି ବି।
ଆଜ୍ଞା, ସେଠି ପର୍ଯ୍ୟଟକ ମାନେ ବେଳାଭୂମି ରେ ବୁଲିବା, ଆ ଓଟ ମଧ୍ୟ ଥାଏ। ଓଟ ରେ ସବାରି କରିବା। କି ସ୍ଥାନୀୟ ଖାଦ୍ୟ ଯେମିତି କିି ଆମର ସାମୁଦ୍ରିକ ଖାଦ୍ୟ ରହିଲା, ମାଛ କଙ୍କଡ଼ା ଆ ମାନେ ଏହିସବୁ
ହଁ ହଁ ସେଠି ତ ଅଛି ଦୋକାନ ଗୁଡାକ ସେଠିି ସେଠି ଯୋଉ ସେଇଟା ବନେଇକି ଦିଅନ୍ତି। ଆଣିକି।
ଆଜ୍ଞା ଆଉ ପୁରୀର ପ୍ରସ-ପ୍ରସିଦ୍ଧ ଖାଦ୍ୟ ହେଲା ତ ପ୍ରଥମ କ ତଥା ଜଗନ୍ନାଥ ମହାପ୍ରସାଦ ଯୋଉଟା ରହିଲା, ତା ସହିତ ଖଜା ମିଳେ ଜାଣିଥିବେ?
ହଁ ଖଜା ଖଜା।
ଆଉ ମିଠା ଉପରେ ରହିଲା ସରପୁଳି, ଛେନାପୋଡ଼। ଏଇ ସବୁ ମଧ୍ୟ ମିଳିଥାଏ।
ହଁ ଆପଣ ସରପୁଳି କେବେ ଖାଇଛନ୍ତି?
ହୁଁ ନା ନା ଖାଇନି କେବେ ଜାଣିଚି।
ଆଚ୍ଛା ମୁଁ ବି କେବେ ଖାଇନି ବହୁତ ଥର ଚେଷ୍ଟା କଲାଣି ଯେ ଗଲେ କେବେ ଖାଇବି ବୋଲି।
ହଁ ଦେଖନ୍ତୁ କେବେ ଖାଇ ନେବେ। ତାପରେ ପୁରୀରେ ଅଛି ନରେନ୍ଦ୍ର ପୁଷ୍କରିଣୀ।
ହଁ ହଁ ନରେନ୍ଦ୍ର ପୁଷ୍କରିଣୀ ଆମର ସେଇଠି ହିଁ ବୋଧେ ଠାକୁରଙ୍କର ହୁଏ ଯୋଉ ଡଙ୍ଗାରେ ଯାଆନ୍ତି। ଚନ୍ଦନ ଯାତ୍ରା ଆଜ୍ଞା ଆଜ୍ଞା।
ସେଠି ନୌକା ବିହାର ସେ କରନ୍ତି ଠାକୁର। ଚନ୍ଦନ ଯାତ୍ରା ସମୟରେ।
ହୁଁ ହୁଁ ହୁଁ।
ଆଜ୍ଞା, ଆଉ ପୁରୀରେ ଆମର ଅଛି ସ୍ୱର୍ଗ ଦ୍ଵାରା ଜାଣିଥିବେ? ସେଇଟା ବି ଗୋଟେ ପବିତ୍ର ସ୍ଥାନ ବୋଲି କୁହନ୍ତି, ଉ ଆଜ୍ଞା। ସେଇଟା ମଧ୍ୟ ସମୁଦ୍ର କୂଳ ପାଖରେ ରହିଛି।
ଆଜ୍ଞା ଆଜ୍ଞା।
ଙ୍କର ଅନ୍ତିମ ସଂସ୍କାର ପାଇଁକା, ସମସ୍ତେ ନିଅନ୍ତି ସେଇଠିକି। ସ୍ୱର୍ଗଦ୍ୱାର।
ହଁ।
ଆଜ୍ଞା। ଆଉ ଆଉ ବି ଜାଣିଥିବେ ଆମର ପୁରୀଠୁ ପାଖ ପାଖରେ ଗୋଟେ ଗ୍ରାମ ଅଛି ରଘୁରାଜପୁର ବୋଲି। ସେଇଟା ବି ଗୋଟେ ପ୍ରସିଦ୍ଧ ଐତିହ୍ୟ ଗ୍ରାମ। ଅ ଯୋଉଟା କି ତାର ପ ହଁ ପଟ୍ଟଚିତ୍ର, ତାଳପତ୍ର ଚିତ୍ରକଳା। ପାରମ୍ପରିକ ହସ୍ତଶିଳ୍ପ ପାଇଁକି ପ୍ରସିଦ୍ଧ ଅଟେ। ସେଠି ଆପଣ ସେ-ସେହି ଗ୍ରାମରେ ରେ ଦେଖିବେ ଘରେ ଘରେ ଶିଳ୍ପୀ। ଏ ରଘୁ ରାଜପୁର ହେଲା ପଟ୍ଟଚିତ୍ର ପାଇଁ ହିଁ ପ୍ରସିଦ୍ଧ।
ନାଇଁ ମୁଁ ଯାଇନି ସେଠିକ କେବେ, ଯଦି ଦେଖ ଦେଖିବା କୋଉଠି ସେଇଟା ଅଛି, ମୁଁ ଯଦି ପରେ କେବେ ଗଲି ନିଶ୍ଚ
ପୁ-ପୁରୀ ପାଖରେ ହିଁ ସାର୍ ସେଟ ଟା ପୁରୀଠୁ ବେଶୀ ନାଇଁ ପୁରୀର ପୁରୀ ଜିଲ୍ଲାରେ ହିଁ ତ ଯାଉଚି। ଦଶ କିଲୋମିଟର ଭଳିଆ ଦୂରତା ଭିତରେ ପାଇବେ ଆଉ।
ଆଚ୍ଛା ଆଚ୍ଛା ବୁଝିଲି ହୋଊ ମ୍ୟାଡାମ ଠିକ ଅଛି। ପରେ କଥା ହବା ଆଜ୍ଞା।